ହ୍ୟାଲୋ
ହ୍ୟାଲୋ
ହଁ କହ?
କଣ କରୁଥିଲୁ?
ଖାଉଚି ତୁ?
ମୁଁ ଚାହା ବିସ୍କୁଟ ଖାଇଥିଲି।
ଅ ହଁ। ମୁଁ ସକାଳେୁ ଚାହା ବିସ୍କୁଟ ଖାଇଥିଲି ତାରେ ଏଇନେ ଖାଉଛି ମ୍ୟାଗି।
ହେଲ୍ଦି ନୁହେଁ ଆଉ ବେଳେ ବେଳେ ଖାଇଦଉଛି ଆଉ। ଏ ବହୁତ ଟାଇମ ଲାଗୁଛି ନା ଅଲଗା କିଛି କରିବାକୁ ଯୋଉଁ ଦିନ ଯୋଉଁ ଦିନ ଟାଇମ ହଉନି ଟିକେ କରିଦଉଛି ମ୍ୟାଗି ଆଉ।
ହଁ ବା ଆଉ କଣ କରିବୁ ଏରା ଦେଖନା ତୁତୁ ବି ହଉନା ଏମିତି ସୁଜି ଏଇନା କରିବୁ ଯଦି ଉପମା କରିବୁ ଯଦି ଏଇନା ଟାଇମ୍ ଲାଗିବ।
ହଁ ପରା ସୁଜି କଲେ ତଥା ଟିକେ କମ କିନ୍ତୁ ଉପମା କଲେ ଛାଡ। ସୁଜି କୁ ତାକୁ ଭାଜେ ପୁଣି ପରିବାକୁ ପୁଣି ଇଏ କର ପରିବା ସିଝିବାକୁ କେତେ ଟାଇମ ଲାଗିବ
ବୋପା ମା ସବୁ ଅଛି ତେଣେ ସବୁ ତାକ କାମ।
କରା ହେଉଚି ସବୁବେଳେ କିନ୍ତୁ ଯୋଉଁ ଦିନ ହଉନି ଆଉ ଯୋଉଁଦିନ ହେଇପାରୁନି ମୁଁ କରି ଖାଇଦଉଛି ମ୍ୟାଗି ଆଉ। ମତେ ଏତେ ମ୍ୟାଗି ଫ୍ୟାଗି ଭଲ ଲାଗେନି ଜାଣିଛୁ ମୋତେ ଇଏ ସେତେ ଭଲ ଲାଗେନି କଣ କହିଲୁ ମଇଦା ଜିନଷ
କହିଲିବା ଏତେ ହେଲ୍ଦି ଜିନିଷ ଟା କେମିତି ଆଜି ସକାଳୁ ଖାଉଚୁ? ଆଉ? ତୋ ଦେହ ପା ସବୁ ଠିକ ଅଛି?
ହଁ ଭଲ ଅଛି, ତୋର?
ହଁ ମୋର ଭଲ ଅଛି, ଏଇ ତ ତୁ ଜାଣିପାରୁଥିବୁ ତଣ୍ଟି ବସିଛି।
ହଁ। ଏ ହଉଛି ଥଣ୍ଡା ଏମିତି ସମସ୍ତଙ୍କୁ ଟିକେ ଟିକେ ମୋ ଭାଇକୁ ବି ହେଇଯାଇଛି ଥଣ୍ଡା। କି ହଁ ହଁ ଘରେ ଥିଲା କିଛି ହେଇନଥିଲା ହଷ୍ଟେଲ ରେ ଗଲା ଏବେ ଏ ଚାରି ଦିନି ହଁ ଚାରି ଦିନି ଖଣ୍ଡେ ହବ ଯାଇଛି ଥଣ୍ଡା ହେଇଯାଇଛି ଆଉ
କୋଉଁ ଦିନ ଗଲା କି ମଙ୍ଗଳବାରେ?
ହଁ ନାଇଁ ନାଇଁ।
ଆଉ
ଚାରି ଦିନ ହବ ଆଜି ହଁ ଚାରି ଦିନ ହବ ଆଉ।
ହଁ ମଙ୍ଗଳବାର ଗଲା ନା ବୁଧୁ
ବୁଧବାରେ ବୋଧେ ହଁ ବୁଧବାର ବୁଧବାରେ। ବୁଧବାର ଗଲା, ମନେ ପଡିଲା ମାଛ ହେଇଥିଲା ଖାଇକି ଯାଇଥିଲା।
ତାର ଜମା ଇଚ୍ଛା ନାହିଁ ଯିବା ପାଇଁ। ଗଲା ସକାଳୁ ଉଠିଲା ପଛେ ତା ପ୍ୟାକିଂ କଲାନି। ମାମା ତାର କଲା କହିଲା ତୁ ବ ମୁଁ କେମିତି ଜାଣିବି ତୋର କୋଉଁଟା କଣ?
ହଁ।
ଆରେ ସେମାନେ କଥା ହେଇଥିଲେ ପଚିଶି ତାରିଖ ପରେ ଯିବେ ହେଲା। ତାଙ୍କ ସାର ଜାଣି ଜାଣିକା ଏକ୍ଜାମ ରଖିଦେଲେ ସବୁ ଛୁଆ ଆସିବେ ତ ଏମିତି ରଖି ଦେଇଚନ୍ତି ସେଇଠୁ ବାପା କହିଲେ ଚା ତୋର ପରୀକ୍ଷା ଅଛି ତୁ ଯିବୁ ତ ତା ମନ ଜମା ନାହିଁ ଜମା ଉ ଠୁ ନଥିଲା ମାମା ତାକୁ ବାଧ୍ୟରେ ଉଠେଇଲା ତ ଚା ପୁଅଟା ବା ଆ ତାପରେ ତାକୁ କୁ ଖାଇଲାନି ଲୋ କିଛି ଖାଇ ନାହିଁ ରାଗିକି ଖାଇଲାନି।
ସେଇଆ ତ ଛୁ ସେଇଆ ତ ଛୁଆ ହଉଛି ଯ-ଯେତେବେଳେ ଫାଷ୍ଟ ଫାଷ୍ଟ ପୁଅ ବର୍ତ୍ତମାନ ପୁଅ କୋଉଠି ରହିନି ନା ବାହାରେ ଆଉ ଏଇ ବର୍ଷ ତ ଏକା ଫାଷ୍ଟ ରହିଲା ବେଳୁ ସେମିତି ହବ ଯାହା ହେଲେ ଆଉ ତଥାପି ଟିକେ ବଡ଼ ହେଇଗଲାଣି ବୋଲି କହ ଆଉ ଆଉ ମୋ ଭାଇ ତ ଯେତେବେଳେ ଯାଇଥିଲା ତୁ ତ ଜାଣି
କେମିତି ମଙ୍ଗ୍ ହଁ କେମତି ମଙ୍ଗିଲା ମୁଁ କହ ଯିବାକୁ ସେ। ବ ଆର ବେଳୁ ଜମା ମଙ୍ଗୁ ନଥିଲା ମୁଁ ଯିବିନି ଏଥର କେମିତି ମଙ୍ଗିକି ଯାଇଚି କହ।
ଟିକେ ବଡ ହେଇଗଲାଣି ଇଏ ଇଏ। ଆଉ ଇଏ ତ ରହିଥିଲା ପଞ୍ଚମ ଶ୍ରେଣୀରୁ ଆଉ ପଞ୍ଚମ ପଞ୍ଚମ ପୂର୍ବରୁ ହେ ଲା ରହିଥିଲା ମାନେ ଦଶ ବର୍ଷ ଭାବେ ଗୋଟେ ନଅ ଦଶ ବର୍ଷ ପିଲା। ସେ ମାନେ ସେତେବେଳେ ବୋଉ ତାକୁ ସେତେବେଳେ ଖୋଇ ଦିଏ ଜାଣିଚୁ ସେ ଖାଇପାରେନି ନିଜେ ବି ମାନେ ଠିକ୍ ସେ ମାନେ ଏ ବଡ ହେଲାଣି। ଖାଇପାରେ କିନ୍ତୁ କଣ କହିଲୁ ସେ ଟିକେ ବେଶୀ ଟିକେ ହେଇଯାଇଥିଲା ଗେହ୍ଲା ଆଉ ହଁ। ହଁ ତ ଖୋଇଦିଏ ପୁଣି ଡ୍ରେସ୍ ପ ଭାବେ ଏଡିକି ଟେ ଛୁଆ ନିଜ ଡ୍ରେସ ଧୋଇବା।
ଏଇନା ବା ବାହାରୁକୁ ଯାଇକି ଛୁଆ ସବୁ ଝଡିଗଲେ। କେମତିଆ ଦେଖା ଯାଉଥିବେ କହିଲୁ ଛୁଆବେଳେ ସବୁତକ ଛୁଆରା। ବଡ ହେଲେ ଚିହ୍ନି ହଉନି ସେ ତ ମୋଠୁ ହାତେ ଲମ୍ବା।
ହେ ହେ ହଁ ବା। ଯେବେ ସେଇଆ ବା ହେଲା।
ସେ ଏବେ ତୋ କାନ୍ଧରେ।
ହଁ କେତେ ମାନେ ଆମେ ଗୋଟେ ଦିନେ ବଡ ମାନେ ଡେଙ୍ଗା ଥିଲେ ସିଏ ଏବେ ହେ ଇ ଗଲେ ଏତେ ଡେଙ୍ଗା ଆମଠୁ କେତେ ହେଇଗଲେ ଭାବୁନୁ ହଁ ବା ଆ ଖି ପିଛୁ ଲାଗେ ମୁଁ ସେଇ ଟାଇମ ରେ ଉଁ କଣ କହିଲୁ ମୁଁ ବି ହଷ୍ଟେଲ ରେ ଥିଲି ମୋ ବୋଇଲେ ସେ ହଷ୍ଟେଲରେ ଥିଲା। ମୁଁ ଗୋଟେ ଦିନ ଏମିତି ଆସୁଚି ସିଏ ଆଗ ପଳେଇ ଆସିଚି ଘରୁକୁ ଛୁ ଟିରେ। ମୁଁ ଏମିତି ଆସୁଚି ଦିନେ କବାଟ ଖୋଲିଲା ସିଏ ହେଲା ଘରେ ପହଁଞ୍ଚିଲା ପରେ ଖୋଲିଲା ମୁଁ ଭାବୁଚି ମୋ ମାଉସୀଙ୍କ ପୁଅ ଗୋ ଜଣେ ଅଛନ୍ତି ମୋଠୁ ବଡ ହେବେ। ସେ ସେ ବି ଟାଙ୍କ ସିଏ ବି ସେମତି ଡେଙ୍ଗା ହେଲା ତ ମୁଁ ବା ମୁଁ ଯେତେବେଳେ ଖୋଲୁଚି ମୁଁ ଆଉ ତାଙ୍କ ମୁହଁ ନ ଦେଖି ମୁହଁ ଟା ଦେଖିନି ସେ ଟିକେ ଓପୁରିଆ ଠିଆ ହେଇଥିଲା। ଆଉ ମୁହଁ ଦେଖିନି ମୁଁ ଭାବୁଛିି ବୋଧେ ସିଏ ଆସିଚନ୍ତି ମାଉସୀଙ୍କ ପୁଅ ଯିଏ ବ-ବଡ ଭାଇ ହେବେ। ସିଏ ବୋଧେ ଆସିଚନ୍ତି। ଯାଉଥିଲି ଜଷ୍ଟ ତାଙ୍କୁ ଜୁହାର ହବାକୁ ତ ଜଷ୍ଟ ତ ଆଗ ଓପରକୁ ଅନେଇ ଦେଲି ତା ମୁହଁ। କହିଲି ତୁ କଣ। ତୁ କଣ ଏତେ ବଡ ହେଇଗଲୁ କେବେ କେବେ ହେଇଗଲୁ ମାନେ ଗୋଟେ ମାସ ଭିତରେ।
ଆଲୋ ହଁ ଲୋ ମୁଁ ସେମତି ପ୍ଲସ ଥ୍ରୀରେ ଯାଇଥିଲି ସେଇ ଟାଇମରେ ଓମର ଷଷ୍ଠ ସପ୍ତମ ନା। ଅନା ସେ ସେ ଆସିଲା ବେଳକୁ ଏ ପୁରା ଦେଖୁନୁ ପତଳା ହେଇଗଲାଣି ଗୋଟେ ଟାଇମ ରେ ପୁରା ପତଳା ହେଇଗଲା ଆମ ପୁଅ।
ହୁଁ।
ତେ ଦେଖିଲୁ ପତଳା ଯେ ତାକୁ ଚିହ୍ନି ହେଲାନି ପୁଣି ଖରାରେ ଉଁ ଖେଳୁ ଚନ୍ତି କେତେ ଗୋ ମାନେ ସଫା ଏକାଥରେ କଳା। ମାନେ ହଁ ପରା ଏମତି ହେଇ ଇଏ ପୁଅ ପିଲା ଗୁଡା ଯେତେ ଯାହା ହେଲେ ବି ସେ ଯେତେ ସଫା ହେଲେ ବି ସେ କଲରଟା ତାଙ୍କର ଇଏ ହେଇଯିବ।
ବାହାରେ ଉଁ ଖରାରେ ହେଲେ ହେଇଯାଉଛି ଆଉ। ପ୍ୟାନ ପଡିଯାଉଛନ୍ତି ସବୁ ଆଉ।
ପ୍ୟାଣ୍ଟ ତାଙ୍କ ଦେହ ଯାକ ସନସ୍କ୍ରିନ ଲଗେଇବା କଥା।
ହଁ ଖେଳ ବେଳ ଇଏ ସିଏ ଯୋଗେଇ ହବନି କୁ, ମତେ ତ ଲାଗୁଛି ମୋଠୁ ବେଶୀ ମୋ ଭାଇ ବୋଧେ ଖର୍ଚ୍ଚ କରୁଛି ଏଇ ସବୁ ଜିନିଷରେ।
ବୋପା ତମ ପୁ ତମ ପୁଅ ସେ ଗୋଟେ କଣ ଟେ ଗୋଟେ କଂଟେ ଗୋଟେ ନେଲା ହେଦିନ କଂ ଗୋଟେ କହିଲା ମୋର ଏଇ ଜିନିଷଟା, ଏଇ ଯୋଉ ମଝିରେ ଥରେ ଆସିନଥିଲା ଜନ୍ମଦିନ ପାଇଁ। ନା କଣ ତା ଡ୍ରେସ୍ ଇଏ ପକା। ପଇସା ସେ ସିଏ ଛୁଆଟେ ନା ବୁଝିବେ କଣ, ତୁ ବୁଝି ସାଇଲୁଣି ହେଲା। ସେ ବୁଝିବେନି ହେଟା ଏଇନା ଛୁଆ ତାଙ୍କ ଏମା ଇନ୍‌ମ୍ୟା
ବଡ ଘରର ବଡ ଝିଅ ଗୋଟେ ଅଲଗା ହେଲା, ସାନ ମାନେ ଅଲଗା।
ଆମେ ପୁଅ ବୁଝୁଛି ତାକୁ କୁହାହଉଛି ପଇସା ନାହିଁ, ସେ କିନ୍ତୁ ଜିନ୍ କିଣିକି ଆଣଚି ସତରଶହରେ। ଆଲୋ ରଜ ତାର ଲୋ।
ସେଇଆ ଦବୁ ସେ ହବ ଯାହେଲେ, ଥରେ ସେ ଥରେ ଆମ ହଁ ସେ ଯିବ ଭାଇ ଯିବ ଯେ ଥରକରେ ଯିବ ତାର ପାଞ୍ଚ ହଜା ନହେଲେ ହବନି ଗୋଟେ ଥରରେ। ଯା ଯୋଉ ଥର ସେ ଯାଉ, ସେ ଡେଲିୟୁଜ ପାଇଁ ଯାଉ କି ନର୍ମାଲ ପାଇଁ ଯାଉ। ଏଇ ପାଇଁ ରଜରେ, ଏଥର ଗଲା ହୁଁ ସେଆବା ହଉଛି।
ପ୍ୟାଣ୍ଟ ଗୋଟେ ଦେଖୁନୁ ସତରଶହ ମାନେ ଗୋଟେ ଭାବେ ଦି ହଜାର ହେଲା ଡ୍ରେସ, ତେବେ ସେମିତି ଆଠଶହ କେତେରେ ଆଣିବେ ନା ନାଇଁ। ଆଠଶହ ନଅଶହ ରେ ଭାବିଲ? ହଁ ହେଇଯିବ, ସେ କଣ ଗୋଟେ ଆଣିଛନ୍ତି?
ହଁ ୟାର ସେମିତି ଯାଉଛି ପାଞ୍ଚ ହଜାର ଯାହା ଏଆର ସିଏ କଣ କହିଲୁ, ଅ ଭାବିଥିବ ଯଦି ଏଇ ବ୍ରାଣ୍ଡ ର ମୁଁ ଆଣିବି ସେଇ ବ୍ରାଣ୍ଡର ନାହିଁ ଯଦି ଆଉ ଗୋଟେ ବ୍ରାଣ୍ଡ ର ନେଇ ଆସୁ, ନା ସେଇଟା ଆଣିବି ମାନେ ଆଣିବି।
ଏଇଟା କଣ ଭଲ ଏଇରା ବି ସେମିତି ଏଇରା କଣ ଏମିତି ହଉଛନ୍ତି।
ସେଇ ବ୍ରାଣ୍ଡରେ ମୁଁ ଆଣିବି ମାନେ ଆଣିବି। ଯଦି ନାହିଁ ଗୋଟେ ଜିନିଷ, ଆଉ ଗୋଟେ ଭଲ ସେ ସେଇ କାଟା ଗୋରୀ ଆଉ ଅଲଗା ଗୋଟେ ଭଲ ଜିନ ର ନା।
ନା ହବନି ଆମେ ଗୋଟେ ଅଲଗା, ସେମାନେ ଗୋଟେ ଅଲଗା।
ଆମେ ଗଲୁ ପା ସେଦିନ ଗଲୁ ଗୋ ଏମିତି ଷ୍ଟୋରକୁ ଗଲୁ ଏ ପାଖ ଏଇ ଭୁବନରେ ହେଲା। ପାଖାପାଖି ଯୋଉ ସେଇଠୁ ଆମର ସବୁବେଳେ ଆସେ ହେଲା। ସେଠି କଣ, ଅଛି ଭଲ ଭଲ ଜିନିଷ ସବୁ ଅଛି। ଗଲୁ ଓ ମାନେ କେତେ ଭଲ ଭଲ ଜିନିଷ ଥିଲା, କିନ୍ତୁ ସିଏ ଗୋଟେ ମନରେ ଗୋଟିଏ ଭାବି ଦେଇଛି ମାନେ ପୁରା ସ୍ପେସିଫିକ୍ ଭାବି ଦେଇଛି, ଏଇ କଲର ଏମିତିଆ ହେଇଥିବ, ଏତିକି ହାତ ଥିବ, ଏତିକି ଇଏ ଥିବ, ଏଇ କପଡା ହେଇଥିବ। ସେ ପୁରା ଆଗୁଆ ଭା ଭାବି ଦେଇଛି ହେଲା ଯେ ସେଇ ସିମ୍ ସେଇ ସେମ ଜିନ ସେଇଟା ନାହିଁ ସେ ଆଇଁଲାନି। ସେ କହିଲା ନା ଏଟା ନେବିନି ଏଟା ନେବି ହେଟା ନେବି, ମୁଁ କହିଲି ଭଲ ଲାଗୁ ଯଦି ଅଲଗା କିଛି ନେଇଯା ସେମିତି ବୋ କଣ ମାନେ ଅଛି। କହିଲା ନା ମୁଁ ଏଇଠୁ ନେବିନି, ପୁଣି ଆଉ ଗୋଟେ ଷ୍ଟୋର କୁ ଗଲୁ ସେଠୁ ତାପରେ ଧରିକି ଆସିଲୁ।
ଖା ବେ କେତେ ବି ଯାଇଚି ସବୁ ମୋ ଛୁଆଟା ହିସାରେଠି ବକଡ ବକଡ ଗାଲ ଚିପିଦେଲେ କ୍ଷୀର ବାହାରି ପଡିବ। ତଥାପି ସେମାନେ, ତାର ଆଡା ଛାଡୁନି। ଆମ ପୁଅ ଦେଖିଲୁ ସେ କଣ ପଢ଼ୁଛି, ବକଟେ ନବମ। ଆମ ନବମ ବେଳକୁ ଆମେ ଏମିତି ଥିଲୁ?
ବାପା ଯାହା ମୋର ବାପାଙ୍କର ମୋର ଏକା ଚଏସ, ଯାହା ବାପା ଯଦି ଆମେ ମି ଶିକି ଯିବୁୁ ମିଶିକି ଯିବୁ ଆଣିକି ଆସିବୁ। ନହେଲେ ବାପା ବି ଯଦି ଆଣିବେ, ମତେ ତ ଚଏସ୍ ଏମିତି ହବ ଆଉ। ସେ ଯୋଉଟା ଆଣିବେ, ଆଉ ସେ ଯାହା ଧରିକି ଆସନ୍ ପିନ୍ଧି ଦିଏ ନହେଲେ ମିଶିକି ଯିବୁ, ଆଉ ଯେତେବେଳେ ବା ପା, ବୋଉ, ମୁଁ ତିନି ଜଣାଙ୍କ ଯାଇଥିବୁ। ହୁଁ ହୁଁ ମିଶିକି ସବୁ ଚୁଜ କରିୁଥିବୁ ସିଏ ମାନେ ବାପା ଯୋଉଟା ଚୁଜ୍ କରିଥିବେ ମନେ ମନେ ମୁଁ ବି ସେଇଟା ଭ ମତେ ଭଲ ଲାଗିଥିବ ତାପରେ ବୋଉର କେମତି ଅଲଗା ଚଏସ ସିଏ ଗୋଟେ ଅଲଗା ଭାବିଥିବ ତାପରେ ସେ ଦୋକାନି ଟା କହିବ ହୁଁ। ବାପା କହିବେ ହେଟା ନେ ବୋଉ କହିବେ ହେଟା ନ ତାପରେ ସେ କହିବ କି ଆ ଝିଅକୁ କୋଉଟା ଭଲ ଲାଗୁଛି? ତାପରେ ମୁଁ ମନେ ମନେ ଯୋଉଟା ଭାବିଥିବି ବାପା ସେଇଟା ବାଛିଥିବେ।
ତୋ ମମି ଟା କଣ ସେ ବି କିଛି କହିପାରିବେନି ତୁ ଝିଅ ବାଛୁଚି ସ୍ଵାମୀ ବାଛୁଚି ସେ ଆଉ କଣ କହିବେ। ନାଇଁ ତୋ ଚଏସ ଟା ଭଲ।
ଏବେ ଯାଏ ଏବେ ଯାଇ ପଚାରିକି ଆଣିବି ଅନଲାଇନ ରେ ଏବେ ଆଣିବି ଅନଲାଇନ ରେ ଆଣିବି ଏବେ ଯାଇ ପଚାରିକି ଆଣିବି ମାନେ ଏମିତି ସେଥିପାଇଙ୍କି ସେ ମନା କରିବେ ହଁ ଏଟା ଆଣିନି ଏଟା ଆଣିନି ସେମିତି ନୁହେଁ କିନ୍ତୁ ମନେକର ମୁଁ ଦି ତିନିଟା ବାଛିିଲି ତା ଭିତରୁକୁ ଯାଇକି ବାପାଙ୍କୁ ଫାଷ୍ଟ ପଚା ନାଇଁ ଫାଷ୍ଟ ବୋଉକୁ ପଚାରିବି ସେରେ ବୋଉ କୋଉଟା ଭଲ ଲାଗୁଛି କଣ ଇଏ ସିଏ ତା ସ ଡିସକସନ କରିବି ତାପରେ ଫୁଣୀ ବାପାଙ୍କୁ ନେଇ ପଚାରିବି ବାପା ଦେଖିଲ ଏଇଟା ଏଇଟା ଏମିତି ଅଛି ଏଇଟା ଏମିତି ଅଛି ଏଟା ଏମିତି ଅଛି ଏତିକି ରେଟ୍ ଅଛି କୋଉଟା ଆଣିଲେ ଭଲ ହବ ତା ଜଣାଙ୍କ ତିନି ଜଣଙ୍କୁ ମିସିକି ଡିସକସନ କରିକି ଆଣିବି ଏତେ ବଡ ହେଲା ପରେ ବି
ହଁ ତୁ ତୋ ମାମାକୁ କହ ମୁଁ ମଝୀରେ ଦେଖୁନୁ ମାମାଙ୍କୁ କହିଲିନି ମୁଁ ଏ ଡ୍ରେସ ମଗେଇଛି ବୋଲି ରାଗିକି ହେଲା ହେ ଆମ ଝିଅ ହଁ ସେ ବଡ ହେଇଗଲା ଆମକାଇଁ ପଚାରିବ ଆମେ କିଲ ନିଜର ବୋପା ମା ଶଇଲା ତ ମୋ ମାମା ଆ ର ଗୋଟେ ସେଦିନ ଗୋଟେ ଭାଗବତ।
ହଁ ନାଇଁ ମୁଁ ସେ
ସେଦିନ ତାପରେ ସେ ରାଗିକି ମୁଁ ପଚାରିଲିନି ହେଲା ଏ ରଜକୁମ
ହୁଁ।
ମୋ ପୁଣି ପଇସା ଥିଲା ନା ଏ ଯୋଉ ଆସିଥିଲା ତ ମୁଁ ମୋର ଗେଇ ଦେଇଛି ହେଲା ଆଉ ପଇସା ତ ନା ମାଗିରଲେ ବାପାଙ୍କୁ ହଁ ଏଇଟା ମୋ ମାମାଙ୍କୁ ଦେଖେଇ ଆଣିବୁ ଯେ ଥିଲା ନା ମୁଁ ଫୁଣି ରାଗିଛି। ସିଏ ଆଉ କଣ ସେଇଟା ଆମ କଲା ଏଇଟା ତୁ କହିନଥିଲୁ ଏଇ ଯୋଉ ପର୍ପଲ କଲରଟା ମ ବାଇଗଣି ଟା କହିନଥିଲୁ ମାମା କହିଲେ ଭଲ ଲାଗୁଛି। ଏବେ ବି କହିଲେ ଭଲ ଲାଗୁଛି ତୋ ରଖିଦେ ତୋ ପଇସା ତ ରଖିଦେ ଫୁଣି ରଜକୁ ଗୋଟେ ପିନ୍ଧିଛି। ତା କେମିତି କଣ ଫେରେଇବୁ ମାରି ମୁରା ଦେଇଛି ପୁରା
ହଁ ଫେରେଇବୁ କାହିଁ ଭଲ ଲାଗୁଥିଲା ରଖିଦେଲୁ ଆଉ।
କିନ୍ତୁ ମୁଁ ଯୋଉ ନେଳି କଲରଟା ମଗେଇଥିଲି ସେଇଟା ଅଲରେଡି କିଏ ଗୋଟେ ପିନ୍ଧିଥିଲା ମରା ହେଇଥିଲା ଗୋଟେ ସାଇଡୁରୁ
ଏହେ ଏମିତି ବା କରୁଛନ୍ତି।
ହଁ ମୁଁ କହିଲି ମୁଁ ବି ତ ଗୋଟେ ଥର ଏମିତି ଦେଇ ଦେଇଥିଲି ନା ଭଗବାନ ଯାହା କରନ୍ତି ଏମତି ଫେରିକି ଆସିବ। ହୋଉ ଆଉ ପରେ କରିବୁ ହେଲା।
ହଉ ହଉ।